ହାଲୋ। ପ୍ରଣାମ ବନ୍ଧୁ, କଣ କରୁଛନ୍ତି, ହାଲୋ ବନ୍ଧୁ।
ଆଜ୍ଞା ପ୍ରଣାମ ପ୍ରଣାମ ତ ଆଜି ଗୋଟେ ଆଜ୍ଞା ଖାଇକିନା ରୁମରେ ଥିଲୁ ତ ରୁମ୍ ରେ ଟିକେ ଗୋଟେ ଡ୍ରିଲ୍ ଗୋଟେ ହବ ତ ସେ ପ୍ରାକ୍ଟିସ୍ କରଉଥିଲି ଛୁଆଙ୍କୁ ଟିକେ କରଉଥିଲି ଆଉ।
ହୁଁ, ହୁଁ, ହୁଁ ଯେନ୍ତୁ ଆପଣ ଟିକେ ଉପର ଅ ଅଛି ପୋଜିସନରେ ଆପଣ ଅଛନ୍ତି ନା।
ଟିକିଏ ଉପର ପୋଜିସନରେ ଇଏ ବି ହେଲେ ତ ସିଏ ବି ସିନିୟର। ଯେହେତୁ ସେ ସିନିଅର୍ ତାଙ୍କର ଟିକେ ବି ଭୁଲ ହଉଛି ତ ଯେହେତୁ ଉପର ଇଏରେ ଅଛି ମାନେ ମତେ ମୋ ଆଖିକି ତ ସେ ଭୁଲଟା ହିଁ ସାଙ୍ଗେ ସାଙ୍ଗେ ହିଁ ଦେଖାଯାଇ ପାରିବ। ସେ କୋଉଟା ଭୁଲ୍ କରିଛନ୍ତି ତ ମୁଁ ଦେଖିଲେ ହିଁ କହିଦେବି ଯେ ଏଇଟା ଭୁଲ୍ ଅଛି ଏଇଟା ଭୁଲ୍ ଅଛି। ତ ସେଇଟେ ତାଙ୍କର ଭୁଲ୍ ତ ହଉଥିଲା। ସେଇ ଗୋଟାଏ ତାଙ୍କୁ କହୁଚି ଯେ କହୁଥିଲି ଏଇଟା ଏମିତି ହବ। ଏଟା ଏମିତି ହବନି ବୋଲି ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଜ୍ଞା।
ଆ ଆଉ ଯୋଉ ଉଁ ପା ଏଠିକି ଯାଇଚିନ୍ତି ଆପଣ? କୋଉଠି କହିଲେ ଆମର ଯୋଉ ଇଏ ଶନି ମନ୍ଦିର ଶନି ମନ୍ଦିର? ସନି ଜଳୁକା ଜଳୁକା ମ। ଜାଣିଛନ୍ତି ସେ ବିଷୟରେ କିଛି। ଅ ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା ଆଜ୍ଞା।
ନା ମୁଁ ତ ଯାଇଚି ମୁଁ ଯାଇଚି ହେଲେ ତା ବିଷୟରେ କହିପାରିବି ଏତେ ଟିକେ ଇଏ ନାଇଁ ପଚାବିରିନି କାହାକୁ ଏତେ ବି କଥା ତା ଛା ଠାକୁରଙ୍କ କତିକି ଯାଇଁକି ବୁଲିକି ଠାକୁରଙ୍କୁ ନମସ୍କାର ହେଇକି ଆସିବି।
ନା ନାଇଁ ସେଠି ଅବିକା ବହୁତ ଭଲ ଜାଗାଟେ ପାହାଡ ଏରିଆ ଟେ ବହୁତ ଭଲ ତାପରେ ଖାସ୍ କରି ତା ସେଠି ଯଜ୍ଞ ଟା ଯେତେବେଳେ ହୁଏ ଆମର ସି ଶୀତଦିନେ ରା ହଁ ମୁଁ ବହୁତ ଜାଣିଛି ସେମାନେ ଯା ଯାଇନି କିନ୍ତୁ ଫଙ୍କସନ୍ ରେ କିନ୍ତୁ ଜାଣିଛି ବହୁତ ମୁଁ ନିହାତିକି ଛଅ ସାତ ଥର ଖଣ୍ଡେ ଗଲିଣି। ସେଠି ବହୁତ ମାନେ ଇଏ ମାନେ ଠାକୁରଙ୍କର ବହୁତ ସେଠି ମହାତ୍ମ୍ୟ ମୁଁ ସବା ପାହାଡର ସବା ଉପର ଯା ସ୍ଥାନକୁ ଯାଇଛି।
ଆଜ୍ଞା ଆଉ ଆମେମାନେ ବି ତା ଉପରକୁ ଯାଇଛୁ ଯାଇଛି ଆଜ୍ଞା। କିନ୍ତୁ ଏତେ ଜାଣିନି ଆଉ ଆପଣ ଯେତିିକି ଜାଣିଥିବେ ଆଉ।
ହଁ ହେଟା ଦାସ୍ ମାନେ କଣ ରାସ ପୂର୍ଣ୍ଣିମାରେ ହେଟା ଟିକେ ତାଙ୍କର ଏଠି ମାନେ ଶୀତ ଦିନେ ସେଇଟା ଯୋଉଟା ଆମର କହୁନାହାନ୍ତି ପଞ୍ଚକ ଟାଇମ୍ ରେ କାର୍ତ୍ତିକପୁନେଇ ମାସରେ କାର୍ତ୍ତିକ ମାସରେ ସେଇଟା ଟିକେ ସେ ଟିକେ ତାଙ୍କର ଟିକେ ଭଲ ପୂଜା ପୂଜିି ହୁଏ। ମାନେ ବହୁତ ଲୋ ଦର୍ଶକ ଆସନ୍ତି ମାନେ ମୁଁ ଯେତିକି ଯାଇନି ଅବଶ୍ୟ ଶୁଣିଛି ଯେତିକି ବହୁତ ଦର୍ଶକ ତାପରେ ଠାକୁରଙ୍କର ହେଠି ଅରକ୍ଷିତ ଦାସଙ୍କର ଏମିତି ଗୁଡାକ ମ ଉପରେ ମୂର୍ତ୍ତି ଅଛି ଠାକୁରଙ୍କର ମାନେ ବହୁତ ମାନେ ପୁରା ସବା ଉପରେ। ହେଠିକି ଯିବା ପାଇଁ ବୋଧେ ବାଟଟା ବହୁ ବୁଲିବାକୁ ପଡ଼ିବ କିନ୍ତୁ ଆମେ ଗୋଟେ ଏପଟେ ଯାଇଥିଲୁ ବହୁତ ମାନେ ଯେମିତି ମା ଏଇନୁ ଗୋଟେ ପାହାଡ ଚଢିବାକୁ ମାନେ ହିଲ୍ ଯେ ଚଢନ୍ତିନି ଟ୍ରିପ୍ ସେମତିଆ ଉପରଟା ଭଲ ଲାଗିଲା। ବୁଲାବୁଲି କଲୁ ତାପରେ ଟିକେ ଏଠିରି ଭୋଜିଟା ବି ଗୋଟା ଖାଇକି ଏଇ ଉ, ଭଲ ଖାଦ୍ୟ ବି ମିଳଲା ସେଠି ପ୍ରସାଦ ଟେ। ବହୁତ ଭଲ ଲାଗିଲା ଅରୁଆ, ଡାଲି ଏମ ତି ଆଉ ଗୋଟେ କଣ? ଉଁ, ଶାଗ ମୁଗ ହେଇଥିଲା, ଆଉ ଖିରୀ ଟିକେ ହେଇଥିଲା ଆଉ। ଖୀରିଟା ବହୁତ ଭଲ ହେଇଥିଲା ଖାଇ ପିଇକି ଆମେ ଆସିଥିଲୁ। ମୋ ସାଙ୍ଗର ବନ୍ଧୁ ଯାଇଥିଲେ।
କେବଳ ମନ୍ଦିରରେ ଆପଣ ଖାଲି ଭାତ, ଡାଲମା ଟା
ହଁ।
ଆଜ୍ଞା।
ହାଲୋ।
ଆଜ୍ଞା କୁହନ୍ତୁ ଆଜ୍ଞା, ଆଜ୍ଞା, ଆଜ୍ଞା। ଆ
ଏ, ମା-ଆପଣ କେବେ ଉଁ, ଚେଷ୍ଟା କରନ୍ତୁ ଯାଆନ୍ତୁ ସେ ଜାଗାକୁ। ଖାସ୍ କରି ଯଦି ବି ସେଟା କାର୍ତ୍ତିକ ମାସରେ ଯାଉଚନ୍ତି ଆପଣ ବହୁତ ମାନେ ଏ, ଧନ୍ୟ ମନେ କରିବେ ନିଜକୁ କାହିଁକି ନା ସେଠି ଠାକୁରଙ୍କର ବହୁତ ଆ, ବା ଯାଦୁ ପକା ଦିନିଷ ଅଛି ତାପରେ ଆଉ ଗୋଟେ କଥା ହଉଚି ଏ, ଉଁ, ଏଇ ଯୋଉ ବ-ଯାଇଚନ୍ତି ବଟ ବଟ ଠାକୁର ଜାଣିଛନ୍ତି? ଏଇଠି ଆମର ମେରିପୁର ବୋଲି ପାଖରେ ଶୁଣିଥିବେ ନା?
ଆଜ୍ଞ, ଆଜ୍ଞ, ଆଜ୍ଞା, ଶୁଣି ଆଜ୍ଞା।
ହଁ ସେଠିକି ଜଣେ ମୋ ସାଙ୍ଗଟା ଯାଇଥିଲି ଆଜିର ଆନ ଦୁଇ ଜଣ ସାଙ୍ଗ ଆଉ ତାଙ୍କ ବନ୍ଧୁ। ତାଙ୍କ ଭାଇ ଯାଇଥିଲେ ଉଁ, ରନିଂ କରିବା ପାଇଁ ମାନେ ଦୌଡିବା ପାଇଁ ଏକ୍ସସାଇଜ କରିବା ପାଇଁ। ଏନେ ମୋତେ କହୁଥିଲେ ବଢିଆ ଜାଗାଟା ସେଇଟା ନିହାତି ଦିକୁ ପନ୍ଦରରୁ, କୋଡିଏ ଜଣ ଲୋକ ସେଠି ଯାଉଚନ୍ତି ସକାଳୁ ମାନେ ଏ ଦୌଡ଼ୁଚନ୍ତି ଇଏ ବି ସେ ଦୌଡ଼ା ଦୌଡ଼ି କରୁଥିଲେ ବହୁତ ଭଲ ଲାଗିଲା ସେ ଜାଗାଟା। ମୁଁ ଭାବୁଛି ମୋତେ କହୁଥିଲେ ମୁଁ କିନ୍ତୁ ଯିବି ନିଶ୍ଚିନ୍ତ ସେ ଜାଗା ଟାକୁ। ଆଉ ସେଠି ଗୋଟେ ପଡିଆ ଟେ ବି ଅଛି। ସେ ସେଠ ମାନେ ବହୁତ ଭଲ ଭଲ ବୟସ୍କ ଲୋକ ବି ଯାଇକି ଖେଳୁଛନ୍ତି ସେଠି, ମାନେ ତଥାପି କେତେ କୋଡିଏ ମେଥ୍ କୋଡିଏ କହୁଚି ପଇଁତିରିଶ, ଛତିଶ ବର୍ଷ କି ଚାଳିଶ ବର୍ଷର ଲୋକ ସେଠି ଖେଳୁଛନ୍ତି। ବହୁତ ମଜା ଲାଗିଲା, ହଁ ମୁଁ କହିଲି ଯାହା ହଉ ଏତେ ବର୍ଷରେ ବି ଆସ କି ଖେଳୁଛନ୍ତି, ଉଅଁ, ଏ ମାନେ ଖେଳିବା ମାନେ ଦେଖିବାକୁ ମିଳିଲାନି ଦେଖିବାକୁ ମିଳିଲା ବହୁତ ବର୍ଷରେ ଖେଳୁଛନ୍ତି ସେଠି ମାନେ ବହୁତ ଭଲ ଲାଗିଲା। ଯାହା ହଉ ମାନେ କ୍ରିକେଟ୍ ର ବହୁତ ଭଲ ଲାଗିଲା ସେଇଠି ଖେଳିବା ପାଇଁ। ତାପରେ ସେଠି ମାନେ ଏମତି ବାହାଘର ପାଇଁ ବି ସବୁ ସଜାହାଜ ଅଛି ମନ୍ଦିର ଟେ ବଢିଆ ମନ୍ଦିର। ହୁଁ, ଆଉ ଓଳାଶୁଣି ଓଳାଶୁଣି ବିଷୟରେ କି ଜାଣିଚନ୍ତି ନା ନାଇଁ? ଆ, ଯେମିତି ଓଳାଶୁଣି
ନା ଆଜ୍ଞା, ଆଜ୍ଞା ମୁଁ ତ ଶୁଣିଚି ବହୁତ ଥର ସେଠି ତ ଯାତ୍ରା ମାତ୍ରା ହୁଏ। ବହୁତ ଚେଷ୍ଟା କରିଛି ଯେହେତୁ ଆମେ ଆମ
କୁୁଆ ଖାଇ ମଠ ବି କୁହନ୍ତି।
ଆଜ୍ଞା ଆଜ୍ଞା ତ ମୁଁ ଜାଣିଚି ଶୁଣିଚି ବହୁତ। କିନ୍ତୁ ଯାଇପାରିନି କେବେ ଆଉ।
ଉଁ, ହୁଁ, ସେଟା ବହୁତ ବଢିଆ ଜାଗାଟେ, ସେଟା ଏଟା ବି ସେଇ ଶୀତ ଦିନେ ବି ପଡେ ମାନେ ତାଙ୍କର ଟିକେ ସେ ମା ନିହାତି ସାତ ଦିନି କି ଆଠ ଦିନି ଧରିକି ସେ ସେଠି ଆମର ଉଁ ଯଜ୍ଞଟା ହୁଏ। ତାପରେ ନିହାତି ଉଁ ସବୁ ଭଲ ଭଲ ଉଁ ଗଣନାଟ୍ୟ ସବୁ ଡ୍ରାମା ସବୁ ଗଣନାଟ୳ ସେଠି ସବୁ ହୁଏ ମାନେ ଯାତ୍ରା ଆତ୍ରା ସବୁ ପାଟି ପଡନ୍ତି। ଏ ହଁ। ବହୁତ ପାଟି ପଡେ ତାପରେ ଏମିତି ବହୁତ ଲୋକ ମାନେ ଉଁ ବହୁତ ଲୋ ମାନେ ଏ ଏତେ ଲୋକ ଯେ ପୁରା ଯିବାଆସିବା ବହୁତ ବନ୍ଦ ହେଇଯାଏ ମତେ ଭଲ ଲାଗେ ମୁଁ ବହୁତ ଥର ଯାଏ। ତାର ଫେମସ୍ ଏ ହେଟି ଅଧିକାଂଶ ମାନେ କହିଲ ଶିଳ ଆଉ ଯୋଉ ପମ୍ ପଥୁରୀ ଆଉ କଣ କହିଲ ଏଇଟା ସେ ଚକି ଏଗୁରା ସବୁ ମିଳେ। ଏଁ ମାନେ ଯୋଉରା ଆମ ସବୁ ଭା ଚକିଟା ଆମର ଯୋଉ ଚାଉଳ ପେସା ପେଷି କରୁ ଥିଲେ ସେଇଟା ଆମର ଯୋଉଟା କହିଲ। ଉଁ ମସଲା ଟା ଯୋଉଟା ତିଆରି କରନ୍ତି ଉଁ ଶିଳୁଆଟା ସେଟାରେ ଏ ଚଟଣି ଯେଉଁଟା କହନ୍ତି ପଥରୁ ସେଠି ସେ ସବୁ ଜିନିଷ ସବୁ ମିଳୁଚି କମ୍ ଦାମରେ ମିଳେ। ଲୋକମାନେ ମା ଉଁ ଅଧିକାଂଶ ସେଇଠୁ ହିଁ ଆଣନ୍ତି।
ଆଜ୍ଞା ଆଜ୍ଞା ତ ତ ଜାଣିନି ଏ ତ ଆପଣ ଯେହେତୁ ଏତେକଥା ଜାଣିଛନ୍ତି ତ ବହୁତ ଖୁସି ଲାଗୁଛି ଆପଣ ଠାରୁ ଶୁଣିବା ପାଇଁ। ତ ମୁଁ ସବୁ କଥା ସବୁ କଥା ଜାଣିକି ବି ତା କତିକି ଯାଇନି ସେସବୁ ଜାଣିବା ପାଇଁ ତ ଚାହିଁ ରହିଲା।
ମୁଁ ଯୋଉ ଯୋଉ ମୁଁ ଯୋଉ ଯୋଉ ଜାଗା କହିଲି ଆପଣ ନିଶ୍ଚିନ୍ତ ଚେଷ୍ଟା କରନ୍ତୁ ସେ ଜାଗାକୁ ଯିବା ପାଇଁ। ବହୁତ ବୁ ଖୁସି ଲାଗିବ ଆପଣଙ୍କୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଯିବା ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆସିଛି ଗୋଟେ ଟ୍ରେନିଂରେ ଯେହେତୁ ଆସିଛି ତ ଏଠି ଦଶ ଦିନ ଏଇନା ରହିଆକୁ ପଡିବ ତ ଏଠୁ ସେ ସଇଲା ପରେ ନିଶ୍ଚିନ୍ତ ଯିବାକୁ ଚେଷ୍ଟା କରିବ ବହୁତ ବହୁତ ଭଲ ଜେଗା
ହୁଁ।
ତ ଏବେକା ତ ପାଣିପାଗ ତ ଟିକେ ଚେଞ୍ଜ ହେଲାଣି ତ ଏବା ଶ୍ରାବଣ ମାସର ଇଏ ତ ଆକୁ ଇଏ କରିବାକୁ ପଡିକି ଯିବ ଆଉ।
ତ ଆପଣ ଯା କଉ ଆପଣ କଉଥିଲେ ତା ଶ୍ରାବଣ ମାସରେ ଏମତି ଯାଆନ୍ତି ବୋଲି। ଆପଣ ଭଲ ହବ ହବ ଆସନ୍ତୁ ଆପଣ ସେଇ ଶୀତ ଦିନ ବେଳକୁ ବର୍ଷା ଦିନ ପରେ। ଆପଣ ସେଇ କେତେ ମା କାର୍ତ୍ତିକ ମାସ ନହେଲେ ମାଘ ମାସ ବେଳୁକୁ ମାସ ବେଳକୁ ଆପଣ ଯାଆ କୁ ସେ ଜାଗା ଗୁରା ବୁଲନ୍ତୁ ବହୁତ ଭଲ ଲାଗିବ ଆପଣଙ୍କୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିତ ନିଶ୍ଚି
ହୁଁ।
ଆଜ୍ଞା ଆପଣ ତ କହିକି ବହୁତ ଖୁସି ଲାଗୁଛି ତ ଆପଣଙ୍କ ଆଉମା ପାଖରୁ ଶୁଣିକି ତ ସେଠିକି ଯାଇଁକି ବି କେତେ ଖୁସି ନ ଲାଗିବ।
ହଁ ଆ ଆପଣ ତ ଆପ ଆପଣ ଯା ଆପଣ ଜାଣିଥିବେ ତ ଏପଟେ ଆଉ କଣ ମନ୍ଦିର ଏପଟେ ଯୋଉ କହିଲା ମହାବିନାଦ। ମହାବିନାୟକ ଆଉ ଉଁ ଗ କ ଆମ ଜଗତେଶ୍ଵର କି ଛତିଆ ଆପଣ ସମତେ ଜାଣି ତି ଆପଣ ଛ କହୁଥିଲେ ଛତିଆରେ ପଡ଼ୁଥିଲେ ନା ଆପଣ ଜାଣିଥିବେ ଅବସ୍ୟ ମୁଁ ଆଉ କଣ କହିବି ଏ ବର୍ଷ ବୁଲିଛନ୍ତି ନା ଆପଣ?
ଆରେ ଯୋଉ ବଟ ଠାକୁର ଅଛନ୍ତି ଆପଣ ଦେଖିଛନ୍ତି କି?
ହଁ ହଁ ଛତିଆ ବଟ ମୁଁ ଜାଣିଚି ମୁଁ ଥରେ ଯାଇଥିଲି କିନ୍ତୁ ବୋହୁତ ଦିନ ତଳେ ମୁଁ ଆଉ
ଓହୋ ତାର ଯୋଉ କୁହନ୍ତି ଯେ ଶୁଣିଥିବେ ଯୋଉ କୁହନ୍ତି ଏମାନେ ସମସ୍ତେ ପଚାରୁଚନ୍ତି ଯେ ତାର ଯୋଉ ଖଣ୍ଡାଟା ଅଛି ବାର କେତେ ଇଓ ହେଲା ପରେ କଣ କଳ୍କୀ ଅବତାର ସେଟା ହବ ସେ ଖଣ୍ଡା କଁ ସତେରେ ବଢୁଚି।
ନାଁ ସେଇଟା ଆଜ୍ଞା ମୁଁ ଆ ମୋ ଦେଖ ନବୀନ୍‌ ସେଇଟା ମୁଁ ଜାଣିନି ଭଲ ଭାବରେ ଲୋକ କୁହନ୍ତି କିନ୍ତୁ ସେଟା ଠାକୁରଙ୍କୁ ଯଦି କଁ ଅଲଗା ହେଇଥିବ ସେ ବିଷୟରେ ମୁଁ ଟିକେ ଜାନନି।
ଆଜ୍ଞା ଆଜ୍ଞା ନେସ୍ ଆଜ୍ଞା।
ଓହୋ।
ଯାଇଁକି ବି ଏକଲା ଜାଣିନି ମୁଁ ବି ଶୁଣିଚି କୁଆଡେ ଖଣ୍ଡାଟା ଅଛି ଖଣ୍ଡା କୁଆଡେ ଲମ୍ବୁଚି ସେ ବାର କେତେଟା ଇଏ ହେଲେ ସେ କୁଆଡେ କଳ୍କି ଅବତାର ନେବେ ଆମ ଇଏ।
ଟା ହେଟା ମୁଁ ବି ଜାଣିନି ଛାଡ ସେ କଥା ଆଉ ଗୋଟେ କଁ କଥା କହୁଛି ମୁଁ ଏପଟେ ଯୋଉ ଆପ୍ ପଣ ଜାଣିଚନ୍ତି କଁ କଇଲେ ଏ ଉଁ ଇଏ ଏଇ ଆମର ଭିତେରେ ଗୋଟା ଅଛି ମ ଜାଗାଟେ ଭୂଷୁଣୁପୁର ବୋଲି ସେଠି ଗୋଟେ ବ ଢିଆ ମାନେ ଏବେ ପାର୍କଟେ ଗୋଟେ ହେଇଚି ମାନେ ବୋହୁତୁ ଲୋକମାନେ ଯାଉଛନ୍ତି ସେଠିକି। ପାର୍କଟା ଗୋଟେ ହେଇଚି ମାନେ ମନ୍ଦିରଟା ତ ଗୋଟେ ଜଗନ୍ନାଥ ମନ୍ଦି ର ହେଇଚି ସେଠି ବୁଝିଲେ। ହଁ ଆଉ ଗୋଟେ ସେଠି ମମ୍ ପାର୍କଟେ ଅ
ଚଣ୍ଡିଖୋଲ ଲାଇନ୍ ଚଣ୍ଡିଖୋଲ ଲାଇନ୍ ହେଇଚି।
ହଁ ହଁ ଆଉ ଗୋଟେ ମନ୍ଦିର ବି ହେଇଚି ଏ ସେ ଭୁଷୁଣ୍ଡପୁର ଚଣ୍ଡିଖୋଲ ଯିଏ ଗୋ ଡୁକୁ ଦର୍ପଣି ଆଡୁକୁ ମାନେ ବଢିଆ ହୁଅନ୍ତ ପାର୍କେଟା ସେଟା ନିଶ୍ଚିନ୍ତ ସେଠିକି ଯାଆନ୍ତୁ ବୋହୁତୁ ଭଲ ଲାଗିବ ଆପଣଙ୍କୁ ମାନେ ଗଲ ମାନେ ଶାନ୍ତିପୂର୍ଣ୍ଣ ଜାଗାଟା ଆଉ ଗୋଟେ ଯୋଉ କହିିଲିନି ଆ ପଣୁଙ୍କୁ ଏବେ କଁ କହିଲେ ଉଁ ଜଳୁକୁଆ ଯୋଉଟା କହିଲେ ଅଢମପୁରୁ ହୁଁ ସେଠି ବୋଲି ଗୋଟା ପଞ୍ଚୁପାଣ୍ଡବ ବୋଲି ପଞ୍ଚୁପାଣ୍ଡବ ବୋଲି ଗୋଟେ ପାର୍କ ଅଛି ସେଠି ବି ଯାଆନ୍ତୁ ଆ ଆପଣ ବୋହୁତ ଭଲ ଲାଗିବ ସେଯି ବି ଗୋଟେ ଭଲ ମାନେ ବଢିଆ ପାର୍କଟେ ଅଛି। ମାନେ କଁ କହିଲ ବସି ବୁଲାବୁଲି କରିବା ପାଇଁ ଭୋଉତ ବଢିଆ ଜାଗା। ମାନେ ଏମତି ମାନେ ମୋ ମେ ଆମ ପାଖ ଆଖେରେ ହଁ।
ଅଛି ଠାକୁରଙ୍କ ଘର ଭଙ୍ଗା ହେଇକି ରହିଛି।
ହୁଁ ଉଁ।
ଆଜ୍ଞା ଆଜ୍ଞା ତ ଯିବା ନିଶ୍ ଚିନ୍ତ ଆପଣ ତ ଯେହେତୁ ଆଜ୍ଞା ଆପଣ ତ ଯେହେତୁ ଏ କଣ ଶୁଣିକି ତ ବୋହୁତ ଖୁସି ଲାଗୁଚି ତ ନିଶ୍ଚିନ୍ତ ସେଇ ଜାଗାକୁ ଯିବା। ଦେଖିବା ସେଇ ବିଷୟରେ ଟିକେ ଜାଣିବାକୁ ଇଏ କରିବା କେତେ କଁ ମାନେ ଇଏ ଚି ଦେଖିଆକିଉ ଆପ୍ ଯାହାତୁ ଆପଣଙ୍କ ପାଖୁରୁ ଶୁ ଯିବାବେଏ ଗଲା ପରେ ବୋହୁତ ଖୁସି ଲାଗିବ ନିଶ୍ଚିନ୍ତ ତ ଯିବେ ଏଠୁ ଗଲା ପରେ ଏ ବୋହୁତ ଚେଷ୍ ଦେ ଇଏ କରିକି ପହଞ୍ଚିବାକୁ ଚେଷ୍ଟା କରିବା ଆଉ ଏବେ ଆପଣଙ୍କ ସହିତ କଥା ହେଇ ଏ ବୋହୁତ ଖୁସି ଲାଗୁଚି ତ ଆଉ ଟିକେ ଇଏ ଅଛି କା ମୁଁ ହେଇ କଥା ଜୟ ଜଗନ୍ନାଥ।
ଆଗ୍ ଜୟ ଜଗନ୍ନାଥ। ସବୁ ସେ କଡ଼ରେ ରଖିଦେ ସେ ପଇସା ଅବଶ୍ୟ।